ଶୁଭ ସନ୍ଧ୍ୟା ଆଜ୍ଞା।
ଶୁଭ ସନ୍ଧ୍ୟା ଆଜ୍ଞା ଆପଣ କୋଉଠି ଅଛନ୍ତି।
ଆଜ୍ଞା ବହୁତ ସୁନ୍ଦର ଜାଗାକୁ କୁଆଡେ ବୁଲି ଯାଇଛି ଆଜ୍ଞା କଣ କହିବି ଆପଣ ଆଜି ଯ ଯ ଯଦି ଦେଖିଥିଲେ ନା ଆପଣଙ୍କର ଆଖି ଆଉ ଆଖି ପିଚୁଳା ପଡି ନଥାନ୍ତା। ଯେମିତି ଦେଖିଥାନ୍ତେ ବୋଲେ ଦେଖିଥାନ୍ତେ ଏକା ଦେଖିକି ରହିଯିବେ ସେମିତି।
ଓହୋ ମାନେ ଆପଣ କୋଉଠି। କି ବୁଲିବାକୁ ଯାଇଛନ୍ତି।
ଆଜ୍ଞା ଆଜ୍ଞା ବହୁତ ସୁନ୍ଦର ଜାଗା ଆଉ ଆଉ ସଖାଳୁ ସଖାଳୁ ବାହାରିଲୁ ଏଇ ପା ଗରେ ଏଇ ପାଗରେ ଏକା ସୁନ୍ଦର ଲାଗେ ବୁଲି ମଟର ଯାନ ଯାନବାହନ। ହନରେ ଆମେ ଯାଇଛୁ ସାଙ୍ଗସାଥି ହେଇକି ଆଉ ଭୋଜି ଟେ ମଧ୍ୟ କରିବାର ପୋଗ୍ରାମ ଅଛି ସବୁ କରିକି ଯିବୁ।
ଆଜ୍ଞା ଏଇ ବର୍ଷା ପାଗଟି ରେ ଆପଣ ବୁଲିବାକୁ କେମିତି ବାହାରିଲେ।
ଆଜ୍ଞା ଏଇ ବର୍ଷା ପାଗରେ ଆଜ୍ଞା ସବୁ ଭଲ ଲାଗିବ।
ଆ
କାହିଁକି ନା ଏଇ ବର୍ଷା ପାଗ ଆ ଝିପିରି ଝିପିରି ପଡୁଥିବ ପୁଣି ମଟର ଗା ଯାନବାହାନର ଯିବାଟା କେତେ ସୁନ୍ଦର। ଆପଣ ଥରେ ଥରେ ବୁଲନ୍ତୁ ନିଶ୍ଚିତ ଆପଣଙ୍କୁ ବି ଭଲ ଲାଗିବ।
ଆଉ ଆପ
ଆଜ୍ଞା ମୁଁ ବର୍ତ୍ତମାନ ଯାଇଛି। ଆପଣ ଆପଣ ଯାଇଛନ୍ତି ରାଇକିଆ ମଣ୍ଡାସୁରୁ?
ହଁ ଯାଇଛି ମୁଁ ଲକଡାଉନ ସମୟରେ ଯାଇଥିଲି ଏବେ। ସାଇକେଲ ସାଇକଲ ଦ୍ଵାରା।
ସାଇକଲ ଦ୍ଵାରା ଆପଣ ଏତେ ଦୂରକୁ ଯାଇଥିଲେ କେତ ଦୂର ହବ ଆପଣଙ୍କ ନିଜ ଘରରୁ? ଏହି ପର୍ଯ୍ୟଟନ ସ୍ଥଳୀ ପାଖକୁ।
ଆଜ୍ଞ ଆମର ହବ ବାର କିଲୋମିଟର। ଆଉ ମୋର ଏକ ସାଙ୍ଗ ଅ ଥିଲା ସେ କ-କହିଲା କି ମତେ ଚାଲ ସାଙ୍ଗ। ଆମେ ଟିକେ ମଣ୍ଡାସ୍ଵରୂପା ମଣ୍ଡାସ୍ୱର ଉଦ୍ୟାନ ଟିକେ ବୁଲିକି ଆସିବା। ମୁଁ କହିଲି ହଁ ଚାଲ ଯିବା ତାପରେ ଆମେ ବାହାରିଲୁ। ସକାଳ ଦଶଟା ବେଳାରେ ବାହାରିଲୁ। ବାହାରିକି ଆମେ। ଏ ସାଥିରେ କିଛି ବ୍ରେଡ ଏବଂ ଜାମ। ଓ ପାଣିକି ନେଇକି ଗଲୁ। ଏକ ସାଇକଲ ମାଧ୍ୟମରେ ଆମେ ଦୁଇ ଜଣ ଗଲୁ। ଅଧା କିଛି କିଛି ବାଟ ମୁଁ ଚଲେଇଲି ଏବଂ ସେ କିଛି ବାଟ ଚ ଚଲେଇଲା। ଚଲେଇବା ସମୟରେ କିଛି ଘାଟି ଘାଟି ଆସିଲା ଆଉ ଗଡାଣି ଆସିଲା ଏମିତି ନା ଘାଟି ଗଡାଣି ହେଇ ହେଇ ଆମେ ଗୋଟେ ଗାଁରେ ପହଞ୍ଚିଲୁ, ଆମର ପାଣି ପିଇ ପିଇ ଆମର ସରି ଯାଇଥିଲା। ସେଠି ରହିଲୁ ପାଣି ଟିକେ ନଳକୂପରୁ ଭରିଦେଲୁ। ତାପରେ ନେଇକି ଗଲୁ।
ଓହୋ ହେଲେ ଆପଣ ଏତେ ଦୂରୁ ସାଇକଲରେ ଯାଇଥିଲେ ନାଇଁ କି।
ଆଜ୍ଞା ସେତେବେଳେ ତ ବହୁତ କଟକଣା ଥିଲା। ଆମେ ପୋଲିସ ଭୟରେ ଆମେ ଏ ଯ ଥାଶୀଘ୍ର ଗଲୁ ତାପରେ ସେଇ ଜାଗାରେ ପହଞ୍ଚିଲୁ। କି।
ଆଜ୍ଞା ନିହାତି ବା ସେଇ ସେଇ ସମୟରେ ତ ସମସ୍ତଙ୍କର ଭୟ ବି ତ ଥିଲା ଆଜ୍ଞା ଆଉ ଆମେ ଆ ସୁ-ସୁ-ସୁରକ୍ଷା କର୍ମୀ ମାନଙ୍କର ବି କଥା ବି ମାନିବାକୁ ପଡିବ କାହିଁକିନା ଯୋଉ ପ୍ରକାର କଟକଣା ଥିଲା, ତାହାକୁ ପୁଣି ଆଉ ଅଣଦେଖା କଲେ ବି ଆମର ନିଜର ହିଁ ବିପଦ ହବ, ତ ଆପଣ ଭଲ କରିଛନ୍ତି ଭଲ କରିଥିଲେ ସାଇକେଲରେ ଯାଇକି ପୁଣି ପର୍ଯ୍ୟଟନ ସ୍ଥଳୀକୁ ଦେଖିକି ଅ ଆସିଲେ କେ ତେ ଯେ ସୁନ୍ଦର ଆଉ ପୁଣି କଣ କଣ ଅନୁଭବ କଲେ ଟିକେ କୁହନ୍ତୁ ଆଜ୍ଞା?
ଯୋଉ ଯେତେବେଳେ ମଣ୍ଡାସ୍ୱର ଉଦ୍ୟାନକୁ ପହଞ୍ଚିଲୁ ସେତେବେଳେ ଏକ ମେ। ଏ ଲକଡାଉନ ସକାସେ ଏ ଯୋଉ ଉଦ୍ୟାନ ଟା ବନ୍ଦ ଥିଲା। ତେଣୁ ଆମେ ଆଉ ସେଇ ଦୃଶ
ବାର କିିଲୋ ତ ଗଲେ ସାଇକେଲ ରେ ପୁଣି ହତ ଫେରା ହେଇକି ଫେରିଲେ।
ନା ନା।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
ସେଇ ଉଦ୍ୟାନରୁ ଯେଉଁ ଦୃଶ୍ୟକୁ ଲୋକମାନେ ଦେଖ ପର୍ଯ୍ୟଟକ ମାନେ ଦେଖୁଚନ୍ତି ଆମେ ସେହି ପାହାଡଟିକୁ ପାହାଡ ପାହାଡକୁ ଚଢିବା ପାଇଁ ଆମେ ଏକ ଗାଁ କୁ ଗଲୁ। ସେଇ ଗାଁ ଗାଁରୁ ଗାଁ ର ସମ୍ମୁଖ ଭାଗରେ ସେଇ ବଣ ବଣ ଜଙ୍ଗଲଟିଏ ଥିଲା।
ହ
ସେଇ ଜଙ୍ଗଲ ଜଙ୍ଗଲ ରାସ୍ତାରେ ଗଲୁ ଏବଂ ସେଇ ମଣ୍ଡାଚରୁ ର ଦୃଶ୍ୟ ଯୋଉ, ଅ ପର୍ଯ୍ୟଟକ ମାନେ ଦେଖୁଚନ୍ତି ତାର ଅ ଡାହାଣ ପାର୍ଶ୍ଵର ପାହାଡ ଟିକୁ ଆମେ ଚଢିବା ପାଇଁ ଗଲୁ।
ହଁ
ଚଢିବା ସମ ଚଢିବା ପାଇଁ ଯିବା ସମୟରେ ଆମେ ଯେଉଁ ଇଏ ବିଭିନ୍ନ ପ୍ରକାର ଯେ ହେ ବହୁତ ଝରଣା ଏବଂ ଛୋଟ ବହୁତ ନିର୍ମଳ ଝରଣା ଗୁଡାକ ଦେଖିଲୁ। ଗାଧେଇବା ପାଇଁ ଇଛା ହେଲା ଏବଂ ଫଟୋ ଉଠେଇବା ପାଇଁ ଇଛା ହେଲା। ଫଟୋ ଉଠେଇଲୁ ଏବଂ ବହୁତ ସୁନ୍ଦର ସୁନ୍ଦର ଅ ଛବି ଗୁଡାକ ଉଠେଇଲୁ ଆଉ
ଆଜ୍ଞା ଆଜ୍ଞା।
ଆ ତାପରେ ଯିବା ସମୟରେ ବିଭିନ୍ନ ଲୋକମାନଙ୍କୁ ଦେଖିଲୁ ବହୁତ ଘଞ୍ଚ ଜଙ୍ଗଲ ଥିଲା। କିଛି
ଆଜ୍ଞା ଏତେ ଘଛ ଜଙ୍ଗଲରେ ମଧ୍ୟ ଲୋକ ବୁଲିବା ପାଇଁ ଥିଲେ ଆଉ ପୁଣି ପଶୁ ପକ୍ଷୀଙ୍କର କିଛି ଆକ୍ରମଣର ଯୋଉ ସଙ୍କଟ ଥିଲା ସେଇଟା ଆପଣ କିପରି ତାହାକୁ ସମ୍ମୁଖୀନ କରି ଯାଇଥିଲେ ଯେତେ ଦୂରକୁ
ନାଇଁ ନାଇଁ ଆମେ କଣ ଅଛି ପଶୁପକ୍ଷୀଙ୍କର ଆଉ ପଶୁ ପକ୍ଷୀଙ୍କର ଆକ୍ରମଣ କୌଣସି ଭାବରେ ଏ ପାଇଆ ପାରି ନାହୁଁ ଆମ ରେ ଏକ ଅ ଆମ ଭନ୍ ଅ କୁକୁର ବନ୍ଧା ଉ ଟିଏ ଆସୁଥିଲା ଆମେ ଯୁଆଡେ ଯାଉଥିଲୁ ସେ ମଧ୍ୟ ଆମୁକୁ ଅନୁକରଣ କରି ଆସୁଥିଲା ଏବଂ ଯେତେବେଳେ ଆମେ ସେଇ ଘଞ୍ଚ ଜଙ୍ଗଲରେ ଏ ସେ ଭାଇ ମାନଙ୍କୁ ଦେଖିଲୁ ଯେଉମାନେ ନିଜ ଘର ପାଇଁ ଏକ ଅ ନିଜ ନିଜ ଘର ପାଇଁ କାଠ ସଂ କରୁଥିଲେ ବଡ ବଡ କାଠ ଯୋଉଟା କି ଏ ଖମ୍ବର ର ଉପରେ ତାଙ୍କ ଘର ପୋତି ହବ।
ସେଇ ପ୍ରକାର ସେମାନେ ସଂଗ୍ରହ କରୁଥିଲେ ତାଙ୍କୁ ଦେଖିଲା ପରେ ଆମର ହୃଦୟ କୁଣ୍ଢେ ମୋଟ ହେଇଗଲା।
ତାପରେ ଆମକୁ ଲାଗିଲା କି ଆମେ ନିଜେ ନିଜ ଅଞ୍ଚଳରେ ପହଞ୍ଚି ଗଲା ଭଳିଆ ଲାଗିଗଲା ତ ଆମକୁ କୌଣସି ଭୟ ଲାଗିଲାନି ଆମେ ଧୀରେ ଧୀରେ ଯିବା ସମୟରେ ଏକ ପାହାଡ଼ ଦୃଶ୍ୟମାନ ହେଲା।
ହଁ ଯୋଉଟା କିି ଏବେ ପୁରା ଓଡିଶା ସାରା ହଁ ଯୋଉ ଲୋକ ସବୁ ଚି ଚିହ୍ନା ପରିଚୟ ହେଲେ ସେଇ ସେଇ ଜାଗା
ଆଜ୍ଞା ସେଇ ପାହାଡଟି ଦୃଶ୍ୟମାନ ହେଲା। ଖରାର ତେଜରେ ସେ ହେଁ ତେ ସେଇ ପାହାଡଟି ସୂର୍ଣ୍ଣ ରଙ୍ଗର ଦେଖା ଯାଉଥିଲା ମାନେ ସୁନାର ରଙ୍ଗ। ଦେଖା ଯାଉଥିଲା ଏ ଯୋଉ ଆଲୋକ ପଡ଼ିଛି ସେଇ ଭଳିଆ ଦେଖା ଯାଉଥିଲା ତ ଆମେ ଦେଖିକି ଆଚମ୍ବିତ ହେ ଆମେ ଦେଖିକି ଆଚମ୍ବିତ ହେଇଗଲୁ ଏଇ ପ୍ରକାର ପାହାଡ କୁଆଡୁ ଆସିଲା ବୋଲି ତାପରେ ପାଖକୁ ଯିବାରୁ ଆମେ ଓ ପାହାଡ ପରା ବହୁତ ବିରାଟ ଲାଗିଲା ଦେଖିକି ଟି ଟିକେ ଭୟ ଲାଗିଲା ତଥାପି ଆସିଛୁ ଯଦି ଦେଖିକି ଯିବା ବୋଲି ଆମେ ଚଢିବା ପାଇଁ ଆରମ୍ଭ କଲୁ।
ଆଜ୍ଞା ଆଜ୍ଞା ହେଲେ ପୁରା ହଁ ଚୋଳ ପର୍ଯ୍ୟନ୍ତ ଚଢି ପାରିଲେ ଆପଣ? ନା ଏମିତି ପୁଣି ଅଧବାଟରୁ ଚଢିକି ଫୁଣି ଓଲେଇକି ପଳେଇ ଆସିଲେ ଯେ ଦେଖା
ଆମେ ଅଧା ବାଟ ଯାଇଁ ଗଲୁ ଚଢିବା ର କିଛି ଅନୁଭୂତି କହୁଛି ଆମର ଯେତେବେଳେ ଆମେ ପାହାଡ ଚଢିଲୁ ତାହା କେବଳ ପାର୍ଶ୍ଵରେ ଥିଲା। ବହୁତ ହୁଁ। ଭୟଙ୍କର ରାସ୍ତା ତାହା ଚଢିବା ବହୁତ ବିପଦପୂର୍ଣ୍ଣ ଆଉ ଥରେ ଗୋଡ ଖସିଲା ମାନେ ଆପଣ ଅ ଆ ଆଠଶହ ମିଟର ତଳେ ପଡ଼ିଯିବେ
ଏ ବା ନିହାତି ଆଜ୍ଞା ସେଥିପାଇଁଁ ମୋ ଫଟୋରୁ ତ ଦେଖିଛି ମୁଁ ପାଖକୁ ଯାଇ ଦେଖିନି କିନ୍ତୁ ଯୋଉ ଫଟୋ ଦେଖା ଯାଉଛି ଭୟଙ୍କର ଦେଖା ଯାଉଛି ଆଜ୍ଞା ଆଉ ତ ସେଠି ଆପଣ ଚଢିକି ଯୋଉ ସାହସ ପ୍ରଦର୍ଶନ କରୁଥିଲେ ତାହା ଗୋଟେ ଆଶ୍ଚମ୍ବିତ କରୁଛି ମତେ। ଯୋଉ ଭାବରେ ଆପଣ କହୁଛନ୍ତି ଆପଣଙ୍କ ସାହସକୁ ମାନିବାକୁ ପଡୁଛି ଆଜ୍ଞା।
ଧୀରେ ଧୀରେ ଚଢି ଲୁ ଏବଂ ଚଢିବା ସମୟରେ ଆମେ ଚପଲ ଖୋଲିଲୁ ନହେଲେ ଖସିକି ପଡିଯାଇ ଯାଇଥାନ୍ତୁ।
ନିହାତି ଆଜ୍ଞା ହଁ ଯୋଉମାନଙ୍କର ଅନୁଭୂତି ତି ନାଇଁ ସେମାନେ ପାହାଡ ଚ ଚଢିବା ଟା ବି କେତେ ଯେ କଷ୍ଟକର କା କାମ ହେଇଥାଏ। ଆଉ ପୁଣି ଆପଣ ଯୋଉ ପଛ ସେପଟେ ହ ବେଗ କିଛି ଖାଦ୍ୟପାନ ଧରି ନଥିଲେ ପୁଣି
ନାଇଁ ନାଇଁ ଧରିଥିଲୁ ନାଇଁ ଆଜ୍ଞା ନାଇଁ ଧରିଥିଲୁ ସେଥିପାଇଁ ଆମେ ଧୀରେ ଧୀରେ ଚଢିଲୁ ତାପରେ ଏ ଉପରକୁ ଚଢିଲା ପରେ ଆମକୁ ଏମିତି ଲାଗିଲା ଆମେ ଏକ ଦୀ ଦୀପରେ ଅଛୁ ଆଉ ଚାରିପଟେ ଯେମିତି ସମୁଦ୍ର ଘେରି ରି ରହିଛି ସେଇଭଳିଆ ଆମକୁ ଲାଗିଗଲା। ସମୁଦ୍ର ମାନେ ପାହାଡର ସମୁଦ୍ର ଲାଗିଛି ଢେରି ରହିଛି ଆଉ ଆମେ ପୁରା ଶିଖରରେ ପର୍ବତର ଶିଖରରେ ରହିଲା ଭଳିଆ ଲାଗିଲା। ଆଉ
ଆଜ୍ଞା ଆଜ୍ଞା। ମାନେ ସେଇ ପାହାଡ ପୁରା ଚଢିଲେ ପୁରା ସବୁ ଏରିଆ ସବୁ ଚାରି ଚତୁରପାର୍ଶ୍ୱରେ ଯେତେ ସବୁ ଗାଁ ଯାକ ପାହାଡ ଯାକ ଅଛି ସବୁ ଦେଖାଯାଉଛି ଆଜ୍ଞା। ।
ଆଜ୍ଞା, ସେଇଠି ତଳେ ପୁ ସେଇ ପାହାଡ ଆମ୍ ପାହାଡ ଏମିତି ଥିଲା ଯେ ଆମେ ସମସ୍ତେ ଉଚ୍ଚ ସ୍ଥାନରେ ଥିଲୁ ଆଉ ବାକି ସବୁ ତଳେ ଭଳିଆ ଲାଗୁଥିଲା ଆଜ୍ଞା।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
ତଳେ ଦେଖିଲେ ଆ ଏମିତି ଲାଗିଲା ମୋର ମୁଣ୍ଡ ବୁଲେଇ ହେଇକି ତଳେ ମାରିକି ପଡିଯିବି। ଏଇ ଭଳିଆ ଲାଗିଲା ମତେ। ଅ ହଁ।
ଆଜ୍ଞା ଆଜ୍ଞା। ତାହେଲେ ତ ବହୁତ ବଡ ଅନୁଭବ ଗୋଟେ ଅନୁଭୂତି କରିକି ଆସିଛନ୍ତି ବହୁତ ସୁନ୍ଦର ଭାବରେ। ଆଉ ଯେତେ ସବୁ ଲୋକଙ୍କ ମଧ୍ୟ ଏଇଟା କହିବେ ନା ତାଙ୍କର ମଧ୍ୟ ଉଁ ଯିବା ପାଇଁ ଗୋଟିଏ ତାଙ୍କର ଇଚ୍ଛା ଉଁ ଆକାଂକ୍ଷା ଗୋଟେ ବଢିିବ ଆଜ୍ଞା। ଆପଣ ଯେତେ ମଧ୍ୟ ଲୋକ କହିବେ ବୁଲି ଯାଆନ୍ତୁ ବୋଲିକି ତ ଏଇ ଆପଣଙ୍କର ଗପଟି ଆପଣଙ୍କର ଯୋଉ ଉଁ ଯୋଉ ଏକ୍ସପିରିଏନ୍ସ ଟି ତାଙ୍କୁ ଜଣେଇଲେ ତାଙ୍କେ ନିହାତି ଭାବରେ ଉତ୍କଣ୍ଠା ମନରେ ଇଏ ହବ ତାପରେ ଆପଣ କହିବେ ତ ନିଶ୍ଚୟ ସେମାନେ ବୁଲିଯିବେ। ଯୋଉ ଆପଣ ମତେ ଆଜି କହିଲେ ସେଇଟା ମଧ୍ୟ ଭଲ ଲାଗିଲା ପୁଣି ମୋ ମଧ୍ୟ ନିଜ ଇଚ୍ଛାରେ ଯିବିି ଆଜ୍ଞା। ସେ ଜାଗାକୁ।
ନିଶ୍ଚିତ ଭାବରେ ଯାଆନ୍ତୁ ଆଉ ଦେଖିକି ଆସନ୍ତୁ। ଏବଂ ବହୁତ ସତର୍କତା ର ସହ ଆପଣ ଚଢିବେ। ନହେଲେ ତଳେ ଗଡି ପଡିଯିବାର ସମ୍ଭାବନା ଅଛି। ଆଉ ଆମେ ଯେତେବେଳେ ସେଇଠିକି ପହଞ୍ଚିଲୁ ଉପରକୁ ଘରକୁ ଆମେ ଦେଖିଲୁ ବହୁତ ଭଲ ଲାଗିଲା। ଏବଂ ଏମିତି ଗୋଟେ ମୁଁ ଏମିତି ଗୋଟେ ଜାଗାକୁ ପହଞ୍ଚିଛି ବୋଲି ବହୁତ ଆଶ୍ଚର୍ଯ୍ୟ ହେଲି। ଏବଂ ଖୁସି ହେଲେ ମଧ୍ୟ। ତାରେ ମୁଁ ଏକ ମୋର ସାଙ୍ଗ ସାଙ୍ଗ କୁ ଫୋନ କରିବାକୁ ଲାଗିଲି। ସେଇଠି ଦେଖିଲି ଗୋଟିଏ ଧାଡି ହିଁ ନେଟୱାର୍କ ର ପାଉଛି।
ଓହୋ। ହେଲେ ହଁ ସ ଯୋଗାଯୋଗ କରିବାର ଟିକେ ଅସୁବିଧା ହୁଏ ସେଇ ଜାଗାରେ ନା।
ଆଜ୍ଞା। ମୁଁ ଆଉ ଗୋଟେ ଖାଡି ନେଟୱାର୍କ ର ଗୋଟିଏ ସିଗନାଲ ମାନେ ସଙ୍କେତ ପାଇଲା ପରେ ବହୁତ ଖୁସି ହେଇଗଲି। ମୁଁ ଖୁସିରେ ମୁଁ ଖୁ ସିରେ ବିଭୋର ହେଇ ମୋ ସାଙ୍ଗକୁ ଭିଡିଓ କଲ ମାଧ୍ୟମରେ ତାକୁ ଦେଖ ଦୃଶ୍ୟ ଦେଖେଇବାକୁ ଚେଷ୍ଟା କରୁଥିଲି।
ଆଜ୍ଞା ଆଜ୍ଞା।
ଯୋଗା ଯୋଗ ର ବିଚ୍ଛିନ୍ନତା ଯୋଗୁ ଆଉ ଦେଖେଇ ପାରିଲିନି। କିନ୍ତୁ ସେଇଠି ସେଇ କା ଫୋନ କରିବା କାର୍ଯ୍ୟକ୍ରମ ସରିଲା ପରେ ମୁଁ ଏ ଏଇ ପାହାଡରୁୁ ସେଇ ପାହାଡକୁୁ ଧୀରେ ଧୀରେ ଚଢି ବହୁତ ଆନ ନନ୍ଦ ନେଲି। ଆଉ